ହ୍ୟାଲୋ ହ୍ୟାଲୋ
ହାଲୋ
ହୁଁ
କୋଉଠି କିରେ?
ଏ ଆଇଥିଲି ଆଉ କମ୍ପ୍ୟୁଟର ଆଇଥିଲି ଆଉ, କମ୍ପ୍ୟୁଟର ଆଇଥିଲି ଆଉ।
କମ୍ପୁଟର ଏୟିନା କଣ ପଢ଼ା ହଉଛି।
କମ୍ପ୍ୟୁଟରରେ ଏଇନା ପଢ଼ା ହଉଛି ପି ଜି ଡି ସିି ଏ।
କଣ?
ଟି ଭି ସି।
ହୁଁ ଆଉ କିଏ କିଏ ଯାଇଛ?
ନାଇଁ ଯୋଉ ବିଶାଲ ଭାଇ, ମୁଁ, ସିବୁନା ଭାଇ, ପ୍ରକାଶ ଭାଇ।
ଆଚା ଆଉ କଣ ଖବର କହ?
ଘରେ ସବୁ ଭଲ ଆଉ। ଆଉ କୁଆଡେ ଯିବା ବୁଲିବାକୁ ଚାଲୁନା?
ଆଁ
କୁଆଡେ ଯିବା ବୁଲିବାକୁ ଚାଲ ନା?
ଶୁୁବୁନି?
ଶୁବୁନି ଟିକେ ଜୋରରେ କହ।
ଆଉ ଯୋଉ ଯୋ ସୁଧା ଗୁପଚୁପ ଖୋଲିଚି ନା?
ହୁଁ।
ପ୍ରବଳ ଭିଡ଼ ହେଉଚି ଆଉ।
ହଁ
ଆଁ?
କଣ?
ପ୍ରବଳ ଭିଡ଼ ହଉଚି।
ହଁ ଭିଡ ରହୁଥିଏ ଆଉ।
ଆଉ ସୌରା ଯାଇଚି ପା କଣ ସୌରା ଯାଇଚି ଆଣିବାକୁ ସାର୍ଟିଫିକେଟ ନାଁ କଣ?
ହଁ।
ହଁ ସୌରା ଯାଇଚି ପା ନା କଣ?
ହ୍ୟାଲୋ
ହଁ ଆଉ କଁ କହୁଚୁ?
କୁଆଡେ ଯିବା ବୁଲିବାକୁ କହୁନୁ?
କୁଆଡ଼େ ଯିବୁ ବୁଲିବାକୁ ରଜକୁ? ଏ ଯଉ ନୂଆ ପୁରୀ ବାହାରିଚି ସେଇଠିକି ଚାଲ ନା।
ହଁ ଚଲନା ବା ଚଣ୍ଡିଖୋଲ ରେ ଭାଚି ନା?
ହଁ ଏ ଦ ଦ ଆମର ତ ଶହେ ଦୁଇଶହ ଟଙ୍କା ନବ ଆରାମସେ ବୁଲିିବାଲି କି ଆସିବ।
ରତ୍ନଗିରି ଚାଲନା ବୁଲିକି ଆସିଆ।
ପଚାଶ ଟଙ୍କା ତେଲ ପକେଇଦବ ଆଉ ଯିବା ଗୁଚୁପୁ ଫୁଚୁ ଖାଇ ପିଇକି ଆସିବ ବୁଲିବ। ଏଇଠି ତ ଚଣ୍ଡିଗଲ ଆଉ କଉଠି କି?
ହଁ ମଁ ଏଇ ତ ଆଉ।
ହୁଁ। ଆଉ ପଚାରନ ନା ଦିଟା ଗାଡି ଆମେ ଚାରିଜଣ ଅଛେ ପାଞ୍ଚ ଜଣ ଦିଟା ଗାଡି ହେଲେ କାଫି।
ହଁ।
ଆଉ ଦିଟା ଦିଟା ଗାଡ଼ି ରହିଲେ ବିଶାଲ ର ଗୋଟେ ଅଛି।
ହୁଁ।
ବିଶାଲ ର ଗୋଟେ ଅଛି ସିବୁନାଇ କହିଲେ ସିବୁନାଇ ନେଇ ଆସିବ।
କଳୁଆ ଗୋଟେ ନେଇ ଆସିବ।
ଆଉ ତିନି ଚାରିଟା ହେଲାଣି ଆଉ କଁ ହବ ନେ ପଳେଅ ପଳେଅ ପୁରା ବୁଲିିବାଲି ଆସିବ।
କୋଉଠି ହେଇଚି କନି ହେଟା?
ଚଣ୍ଡିଖୋଲ ସେପଟେ ହେ ଯୋଉ ଚଣ୍ଡିଖୋଲ ଯେଉଁ ଆଗକୁ ଯେଉଁ ମହାବିନାୟକ
ହଁ।
ମହାବିନାୟକ ଆଗୁକୁ। ମହାବିନାକେ ପଛୁକୁ ଆଉ, ମହାବିନାକେ ପଛୁକୁ ଆଡ଼କୁ।
ଓହୋ।
ହଁ ବଢିଆ ହେଇଚି ପୁରା ଜବର ହେଇଚି ପୁରା ପୁରା ଡିଟୋ ପୁରୀ ହେଇଚି।
ହଁ ଯିିବା ବୁଲିବାକୁ ଆଉ।
ଆଉ କଣ କୋଉଚୁ?
ହଁ ଆଉ କରିବା ଚାଲୁନା ଫିଷ୍ଟି।
ଫିଷ୍ଟି କଣ କରିବ?
କ କରିଆ କହୁନୁ।
କଁ କହିଲେ ସିନା କହିବି।
କ୍ଲବ ଘର କତିରେ କରିଆ ଆଉ।
କ୍ଲବ ଘର କତିରେ ଯଦି କରିବ ମଟନ କରିବ।
ସିବୁନା ଭାଇ ହେଲା କୁଆଡେ ଗଲା କି ସିବୁନା ଭାଇ, ସିବୁନା ଭାଇ କୁଆଡେ ଗଲା କି?
ସିବୁନା ଆଇ ପା ପଛପଟେ।
ହୁଁ
ଜଦି କରିବ ମଟନ କରିବ।
ହୁଁ
ନା।
ଟିକେ ହଁ ହଁ ଟିକେ ମଟନ।
ଆଁ।
ଆଉ ଚିକେନ ଫିକେନେ ହବ କି?
ଡାଇରେକ୍ଟ ମଟନ୍ ଉପରେ କଥା ବାର୍ତ୍ତା।
ଆଁ।
ଡାଇରେକ୍ଟ ମଟନ ଉପରେ କଥାବାର୍ତା।
ହଁ ଡାଇରେକ୍ଟ ମଟ
ଆଉ ଧନର ହେଇଗଲା ରେଜି ଶେଷନ।
ହଁ ଧନଜିେସନ ହେଇଗ ପଇସା ବି ଉଠେଇଦେ ପଚଶ ଟଙ୍କା।
ପଚାଶ ଟଙ୍କା ଜମା ଉଠୁଲା।
ହଁ ଆଉ ସେ ବେଶୀ କରିଥିଲା କିକଣ ତାର କଟି କାଟି ଯାଉଛି ସି ଏରେଜିଷ୍ଟର ହେଇନ ନଥିଲା ବେଶୀ ମିଳି ନଥିବ ଆଉ।
ହଁ ତାଯୋଉ ଟାସ ଟାକ୍ସ ଆଇଲାନି।
ଟାସ୍କ ଆସିନି।
ଆସିନି ଯ ଗମରେ ନୁହଁ ଗମରେ ଗେମରେ।
ହଁ ହୁଁ।
ଯୋଉକଣ ଆଇଚୁପା ନୂଆ ଇଭେଣ୍ଟ ଏବେ।
ହଁ ନାଇଁସିନିିବସରି।
କଅଁ ଅଇଚି।
ନାଇନ୍ତ ଅନିଭର୍ସେରୀ।
ନାଇନ୍ଥ ଆନଭର୍ସରରି।
ଫ୍ରି ଫାୟାର ନଅ ବର୍ଷ ହେଇଗଲା।
ନଅ ବର୍ଷ ହେଇଗଲା ନା ଆଇଛି କଣ କି ଡ୍ରେସ୍ ପି ଧ୍ଯ ଆଇଛି।
ହଁ ଗୋଟେ ଫି ଡ୍ରେସ୍ ମିଳିବ।
ମାଗେଣା ଆବେ ଏଇ ଯୋଉ ଆଜିିବେ। ଏବେ ଆଜିିକ କହୁଥିଲି କଣ ସବୁ ମିଳିବ ସବୁ ଡାଇମଣ୍ଡ ଫାଏମଣ୍ଡ।
ହଁ ଆଜି ମିଳିପାରେ ବୋଧେ।
ଇନଷ୍ଟାରେ କହୁଥିଲେ ଆଜି ସବୁ। ଅଜୟ ଫଜୟ ଟୁଣ୍ଡେ କ୍ୟାମର। ସାନଟା ହେଇଲାଣିି ନା କଣପା ଆସିକି ହୁଁ। କଣ ଯୋଉ ପୋକର ମପି ଫୋଟି।
ହଁ ପୋକର ମପୀ ଫୋଟି ହେ ହା ସେଗୁରା ମିଳିବନି।
କହୁଥିଲେ ତ ପାଞ୍ଚଟଙ୍କିଆ ମାନେ ଭୋକରେ ରଖିବ ଟେ ଆଉ ଗୋଟେ କଣ ଏମିତି ଗୋଟେ
ନା ନା ସେଗୁରା ମିଳିବନି ସିଏ ମିଳିବ ଗୋଧେ ଭି ପିଲାଙ୍କୁ। ଆମକୁ ମିଳିବ ଖାଲି ଶଏ ଟା ଦେଇଦେବେ ନା କଣ ଖାଲି ସେତିକି ପାରାଫଲ ସ୍ ଗୋଟେ ଫ୍ରିରେ ଦେବେ। ଆଉ ବଣ୍ଟାଲ ଗଟେ ଫେରେ ଦେବେ।
ପନ୍ଦର?
ବଣ୍ଡଲ ବଣ୍ଡଲ।
ଓହୋ।
ଏଇତିନଟା ସ୍ନ୍ ମେରିଆ ଦେବେ ମତୋଗୁଛି ଦିଟାର ଫେରିଆ ଦେବେ ପାରା ଆଉ ସେଇ ବଣ୍ଡଲଟା ଗୋଟେ ଭଲଣ୍ଡଲ ଟା।
ହଁ ହଁ।
ଆଉ କଣ ସେଗୁଡା ସବୁ ଦେବେ ଇଏ ପିଲାଙ୍କୁ ଆଉ।
ଆଁ
ସେଗୁଡା ବୋଧେ ଦେବେ ଭିି ବ୍ୟାଚ ପିଲାଙ୍କୁ ମିଳିବ ଆଉ ହବ
ଖର୍ଚ୍ଚ କରୁ ଆମେ କଣ କରଛୁ।
ହୁଁ ଦୁଇ ଏ
ନା।
ହଁ ତାଙ୍କ ଫ୍ରି ଫାର କୁ ବଢଉଛି ଫ୍ରି ଫାର ବଢୁଚି ୟୁ ଟ୍ୟୁବ୍, ଫି ଟ୍ୟୁବ୍ ରେ ଛାଡିଲା ଆମେ କଣ କରିବା?
ଫି ଫାୟାର୍ ଦେବନ ତ ନ ଦେଲେ ସେ ଖେଳ ହେଉନି।
ହୁଁ ହୁଁ।
ଫି ଫାର ରୋଲ୍ ଯେମିତି ଥିଲା ଯୋଉ ସେ ମଜା।
ହଁ।
ନା ଆମ ଗାଁରେ ବସି ସବୁଦିନେ ବସି କଷ୍ଟମ କେ ପି କିି ଆଇଲେ କଣ ହେବ, ଓଲ୍ଡ ଫ୍ରି ଫାୟାର୍ ଯୋଉଥିଲା? !
ହୁଁ ଉଁ ଓଲୁ ଭାବା ମୁଁ ଖେଳୁଥିଲି
! ! ! ! ! ! ! ! ! ! ! ! ! ! ! ହୁଁ ଗ୍ଲୋରି ଦେବାକୁ ପଡ଼ିଥିଲା, ଏବେ ମାଗଣା ମିଳୁଛି।
ଏଇ ଡାଲି ବୋଲ୍ ତ ଆଇଲାଣି।
ନା ଆଗେ ସବୁବେଳେ ସ ବସିକି ଖେଳିବେ ସୁ ଯୋଉ ଏଠିକି ପୂଜା ପଡିଆରେ। ଖେଳ ସରିବ ଆସି ପୂଜାପଡ଼ିଆ ରେ ବସି ଖେଳିବେ।
ଦେଖିବୁ ଅଟୋ ଫୁଲ୍ ହେଇଯାଉଥିବ, ବସ୍ ଫୁଲ୍ ହେଇଯାଉଥିବ ସବୁ ଫୁଲ୍ ହେଇଯାଉଥିବ ଆମେ ଦେଖୁଥିବୁ ବସିକି।
ହୁଁ ହୁଁ
ସଉରାକୁ ସୋଧା ହବ, ସଆ ଟା ସଉରାକୁ ସୋଧା ହେବ ସେ ତଥାପି ପଶିକି ଦେଖିବ।
ଆଁ
ସଉରାକୁ ସୋଦା ହବ ସେ ତଥାପି ପସିକି ଦେଖିବ।
ଏ ଶୋଇ ଲାଣି, ହଁ ସେଇଆ ପ୍ରୋବଲ ହେଇଇଯାଇଛି ଆଉ।
ତୁ ଏବେ ଟିକେ ଓଲ୍ଡ ନିତି ନେଇ ଜାଇଛୁ।
ହୁଁ।
ଉଁ ଆଗେ ମିଆଁ କେଡ଼େ କେଡ଼େ ରଥୀ ମହାରଥୀ ହାରୁଛନ୍ତି ଆଉ। ଆଗେ କେଡେ ରଥୀ ମହାରଥୀ ହାରିଚନ୍ତି ଆଉ ତମେ କିଏ?
ହଁ ହଁ। ତେ ଆ ଉପରେ କୁଆଡେ ଗଲା କି? ହାଲୋ।
ଆଁ।
ହାଲୋ।
ହଁ।
କୋଉନୁ ସାଉଣ୍ଡ ଦଉଚୁ କହୁନୂ ଆ କଣ କର ଯିବା କୁଆଡେ ବଲିବାକୁ ପିକିନିକି ଫିକିନିକି ଯିବା ଆଉ ବୁଲିବାକୁ। ଆଉ କଣ? ଏଇଆ କହୁଥିଲି ଆଉ। ଆଉ ମୁ କଲେଜ୍ ଫଳେଜେ ଆସିବାକୁ ପଡିବ ଏଇ ମାସେ ଖଣ୍ଡେ ପରେ, ହେଲା।
ସେକେଣ୍ଡ ଇୟର ପରୀକ୍ଷା ପୁ ପ ଏକ୍କଜାମ୍ କୋଉ ଦିନ?
ହଁ ସେଇଆ ତ।
ଏକ୍ସାମ ଯାଇ ମାର୍ଚ୍ଚ ବେଳକୁ ହବ।
ହଁ ପଢିବାକୁ ପଡିବା ଆଉ, ନ ହେଲେ ନାଇ କଣ ହବ। ହଁ ଆଉ କମ୍ପୁଟର କଣ? ଆଜି ଥିଓରୀ ଅଛି ନା ପ୍ରାକ୍ଟିକାଲ୍? ଆଜି ପ୍ରାକ୍ଟିକାଲ୍ ଅଛି ନା। ହ ହଁ ପ୍ରାକ୍ଟିକାଲ୍ ତ ଅଛି ଆଉ କିଛି ନାହିଁ।
ପ୍ରାଟିକାଲ୍ ରେ ପ୍ରବଳ ଭିଡ଼।
କଲେଜ୍ ଯାଇନି।
ସଉର ଆଇଛି ଯେ ସାର୍ଟିଫିକେଟ୍ ନବା କୁ ଯେ ଫେଲ୍ ହେଇଚି।
ରଖିଥିଲା କେତେ କହିଲୁ? ସଉର କେତେ ରଖିଥିଲା କହିଲୁ? ହଁ ଆମ୍ବୁଲାନ୍ସ ରଖିଥିଲା।
ହଁ ଆମ୍ବୁଲାନ୍ସ ପିଲା କଲ୍ କରିୁଛି।
ହୁଁ। ସେ ଆମ୍ଭବ୍ଲା ରଖିଥିଲା ଆଜି ଆଉ ସାର୍ଟିଫିକେଟ୍ ନବାକୁ।
ଉଁହୁଁ।
ତା କହୁ ତା କହୁଛନ୍ତି ଟୁଲ ଦେଇ ଦେ କହୁଛନ୍ତି ନା ଥାଉ ମୋର ଦରକାର ନାହିଁ।
ହୁଁ ହୁଁ।
ସେ ଗେମ୍ ଖେଳିବ ଘରେ ବସିକି ଆଉ।
ଆଜି ନାଇଁନ୍ଥ ଆନିଭର୍ସରି ଆସିବ ବା ଗେମ ପାରା ଫାର ମିଳିବ ଜାଣିଛୁ ନା।
ଆସି ସାଇଲାଣିପା।
ସେ କାହା ସାଢେ ନଅଟା ସାଢେ ନଅଟା ହେଲାଣିି କି କହ? ହେଇନିବେ। କ ସାଢେ ନଅଟା ହେଇଗଲାଣି। କାଇଁ ଛାନିଆ ହୋ। ଏବେ ଅ ଆଇଥିବ ଅପଡେଟ୍ ଆଇଥିବା ସାଡେ ନଅଟା ହେଇଗଲାଣି।
ହଁ ଏଇନା ଆଇଥିବ ଆଉ। ଏଇନା କଥା ହେଇସାରିଲେ ଖୋ ଖୋଲିବା ଆଉ।
ଆ ହଁ।
ହଁ ଅଧା ହେଇସାରୁ ଖୋଲିବା।
ହୁଁ ହୁଁ ଅପଡେଟରେ ଆସିିବ ଆଉ।
ଆଉ ଆଉ କଣ ଖବର?
ଆଉ କିଛି ନାହିଁ ଆଉ।
ଆଉ କଣ ଫିଷ୍ଟ୍ କରିବା ଆଉ ଦେଖିବା କଣ ହଉଛି ଆଉ।
ତ ତୋର କେତେ ଟଙ୍କା ମିଳିଲା?
ହ୍ୟାଲୋ।
ତୋର କେତେ ଟଙ୍କା ମିଳିଲା?
ମୋର୍ ତିନିଶହ ତେୟାସି।।
ତୋ ତିନଶହ ତେୟାଅଶୀ।
ହୁଁ।
ତୋର ବୋଧେ ସେକେଣ୍ଡ ନା?
ହୁଁ।
ସିବୁ ଭାଇର କେତେ?
ଶବୁ ଭାଇର ତିନିଶହ ପଚାଶ। ତିନିସହ ଏକାବନ ଏକାବନ। ଶୋ କୋଡିଏ ଆଉ ଧନସ ଲାଷ୍ଟ ପଚାଶ ଟଙ୍କା ଆଉ।
ଏ ବିଶାଲର ଅଧିକ।
ତାର ସବୁଠୁ ହାଏଷ୍ଟ ତାପରେ ମୁଁ ତାପରେ ସିବୁନୁ ଭାଇ ପଚାଶ। ପଚା କେତେ ମିନିଟି ତ ସତର। ହ୍ୟାଲୋ।
ହୁଁ।
ହଁ ହେଇଗଲାଣି ଆଉ କହ ଟିକେ। ଦେଖିଆ କଣ ହୋଉଛି ରଥଯାତ୍ରାକୁ ଆଇଲାନି ଛୋଟ ରଥ ବୁଲୁଚି। ଛୋଟ ରଥ ବୁଲା ହବନି ଛୋଟ ରଥ ବୁଲା ହବନି?
ହଁ ରଥ ଏବେ ବୁଲା ହବା ପା।
ଛୋଟ ରଥ।
ହଁ ଛୋଟ ରଥ ଆଗେ।
ହଁ ସେଇଆ ହାତୀ କରିବାକୁ ପଡିଵ। ଯିବା ଏଇଥରକ ଭଲକି କରିବା ଆଉ।
ଭଲକି କଣ ସେମିତି ଫ୍ରେମ୍ ଥୁଆ ହେଇଚି ଆଣିବ ଆଉ।
ଓହୋ। ହଉ ହଉ ଦେଖିବା କଣ କରିବା ଆ ଆଉ ଆଉ। କରିବା ସେ ରାକ୍ଷୀପୂର୍ଣ୍ଣିମା ରେ ଡ଼ାକିକି